ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ଶୁଭୁଛି।
ହାଳୋ।
ହଁ ହ୍ୟାଲୋ ସୁଭିଲା।
ଶୁଭିଲା ଶୁଭିଲା ଶୁଭ ସନ୍ଧ୍ୟା।
ଶୁଭ ରା ଶୁଭ ରାତ୍ରି।
ଜଗନ୍ନାଥ ସ୍ଵାମୀ ନୟନ ପତ ଗାମୀ ଭବ ତୁମେ। ଆପଣ ଭଲ ହଁ ଆମେ ବସିଛନ୍ତି।
ଖିଆ ପିଆ ସରିଲାଣି।
ହଁ ସରିଲା ଖିଆ ପିଆ।
କଣ ଖାଇଲେ।
ଆଜି ଗୋଟେ ରିସେପସନ ଥିଲାଵା ସେଠି ପହଞ୍ଚିଲୁ। ସେଠି ପହଞ୍ଚିଲା ପରେ ଷ୍ଟାର୍ଟର ଖାଇଲୁ ପ୍ରଥମେ ଗୁପ ଚୁପ୍ ଖାଇଲୁ। ଗୁପଚୁପ୍ ସେ ପ୍ରଥମେ ପାଣି ଦେଇକି ଦିଏ। ଥିଲା ତାପରେ ଗୁପଚୁପ ଖାଇସାରିଲା ପରେ ପୁଣି ଗୁପଚୁପ ଅ ଡବଲ ଶୁଖା ବି ମଧ୍ୟ ଖାଇଲୁ ତା ତାପରେ ମକା ଖାଇଲୁ ତାପରେ କିସ୍ ଫିଙ୍ଗର ଖାଇଲୁ। ଚିକେନ ପକୋଡା ଖାଇଲୁ ଆଉ ଦହିବରା ଖାଇଲୁ। ଖାଇଲୁ ପନିର ଚପ୍ ଖାଇଲୁ, ମାଛ ଚପ୍ ଖାଇଲୁ, ଚିକେନ ପକୋଡା ଖାଇଲୁ, ଅଣ୍ଡା ଚପ୍ ଖାଇଲୁ। ଏମିତି ଅନେକ ପ୍ରକାର ଖାଇ ଖାଇ କୋଲଡ୍ରିଙ୍କସ ଟିକେ ପିଇଲୁ କୋଲଡ୍ରିଙ୍କସ ପିଇ ସାରିଲା ପରେ ଏଁ ପୁଣି ଗୋଟେ ଆଇସ୍କ୍ରିମ ଟିକେ ଖାଇଲୁ ଆଇସ୍କ୍ରିମ ଆମ ସାରିଲା ପରେ ପରେ ଯାଇକରି ମେନ୍ କୋର୍ସ ପାଖକୁ ଗଲୁ। ନାଇଁ ନାଇଁ ସରି ଆଇସ୍କ୍ରିମ ଖାଇସାରିଲା ପରେ ଫଟୋ ଟିକେ ସୁଟ କଲୁ।
ହୁଁ ଆପଣଙ୍କର କିଏ ସେ କାହା ବାହାରକୁ ଯାଇଥିଲେ ରିସେପସନ ଆପଣଙ୍କର କଣ ହେବେ।
ଭଣଜା ହିସାବ ହେବେ।
ଆ ହଁ।
ଆଉ ଭଣଜୀ ସାଙ୍ଗେ ଫଟୋ ଉଠେଇଲୁ ବିଶେଷ ସାଙ୍ଗେ ଫଟୋ ଉଠେଇଲୁ ଆ। ଆ ସମସ୍ତ ମିଶି ଫଟୋ ଉଠେଇଲୁ। ସେ ଯିବା ଆଉ ତା ସାଙ୍ଗେ ଫଟୋ ଉଠେଇ ତା ସାଙ୍ଗେ ଫଟୋ ଉଠେଇ ଆମେ ବସିଥିଲୁ। ମେ କୋରସ ରେ ଆମେ ଖାଇଲୁ ରୁଟି ଖାଇଲି ମର ଖାଇଲି ସାଲାଟ ଖାଇଲି। ପାପଡ଼ ଖାଇଲି ଦହି ଖାଇଲି ମାଛ ଖାଇଲି ଚିକେନ ଖାଇଲି ପାପଡ଼ ଖାଇଲି ଏମତି ସବୁ। ସବୁ ଖାଇ ଖାଇ ଖାଇକ ପୁଣି ଲାଷ୍ଟରେ ଆମେ କୋଲଡ ଡ୍ରିଙ୍କସ ଖାଇଲୁ ପୁଣି କ୍ଷୀର ଖାଇଲୁ। ପୁଣି ଆଇସ୍କ୍ରିମ ଖାଇଲୁ ଏମିତି ସବୁ ଖାଇକି ଖାଇ ଆମେ ଏ ପାନ ଖାଇଲୁ। ପାନ ଖାଇସାରିଲା ପରେ, ପାଣି ପିଇଲୁ, ପାଣି ପିଇ ସାରି ଆମେ ପୁଣି ଗୋଟେଛୁ ଆସଥିଲୁ।
ଆଉ କିଛି ଖାଇବା ନଥିଲା? ଆଉ ଖାଇବା କିଛି ନଥିଲା? ସେଟା ହେ ପେଟ ନା ଗାଡିଆ।
ନାଇଁ ସେଟା ଗାଡିଆ ଯଦି ନୁହଁ, ପେଟ ଭଳିଆ କିନ୍ତୁ ପେଟ କୁ ଆଡିଆ ତ ସମ୍ ନ କରିବା ଠିକ ନୁହଁ, ପେଟକୁ ଗାଡିଆ ଯଦି ସମ୍ବଧ ନ କରିବ। ଯୋଉ ଆମେ କଥାବାର୍ତ୍ତା ହଉଛେ ସେଟା ଗ୍ରହଣ କରାଯିବ ନାହିଁ ବୋଧେ, ପେଟ ପେଟ, ଗାଡିଆ ଗାଡିଆ। ଆଣ ପେଟକୁ ଗାଡିବା କରିବା ଆପଣ ଠିକ ହବନି ଆପଣ ବୋଧେ
ହାଲୋ।
ତାପରେ ଆସିକି ଆଉ ଘ, ହାଲୋ ଯାଇଥିଲେ ଘରେ ପହଞ୍ଚି ସାରିଲେଣି।
ହଁ ଘରେ ପହଞ୍ଚି କିଛି ଆମେ ଏବେ ଝିଅର ମୋର ଟିକେ ଏସିି ଲଗେଇି ଗଢୁଛୁ। କାହିଁକିନା ପ୍ରବଳ ଖିଆ ହେଇଛି, ପ୍ରବଳ ଗରମ ହଉଛି, ଯେହେତୁ ଏତେ ଖିଆ ହେଇଛି, ଟିକେ ଗଡ଼ିଲେ ଥଣ୍ଡା ହବ, ହଁ।
ବହୁତ ଖାଇଲେ ହିଁ ବହୁତ ଗରମ ହବ, ଟିକେ ଦେଖିକି ହାଲକା ଖାଇଥାନ୍ତେ ନା ଆଉ। ଏତେ ଖାଇବା କଥା ନୁହେଁ, ଯେହେତୁ ରାତିରେ ଟିକେ ହାଲକା ଖାଦ୍ୟ ଖାଇବା କଥା। ପେଟକୁ ଟିକେ ରେଷ୍ଟ ଦବା କଥା, ଆଉ ଏତେ ଖାଦ୍ୟ ଖାଇଲେ ସେ ପେଟ କଣ ସେଟା ଇଞ୍ଜିିନି ନା ଆଉ କଣ?
ନାଇଁ ପେଟକୁ ପେଟକୁ ଇଞ୍ଜିିନ ଯଦି କୁହାଯିବ, ସେ କଲ୍ ଟା ଆପଣଙ୍କର ଗ୍ରହଣ କରାଯିବ ନାହିଁ, ତେଣୁ କରି ଆପଣ ପେଟକୁ ଇଞ୍ଜନ୍ କହିପାରିବେ ନାହିଁ। ହଁ ହେଲେ ସବୁ ଗାଡ଼ିରେ ଲାଗେ ପେଟ୍ରୋଲ ଲାଗେ ନାଇଁ। ଆମେ ମଣିଷ ପ ସେ ମଣିଷକୁ ଇଞ୍ଜିନ କହିପାରିବେ ନାହିଁ ଆପଣ, କଲଟାକୁ ଗ୍ରହଣ କରାଯିବ ନାହିଁ, କୁହନ୍ତୁ?
ହାଲୋ।
ହାଲୋ, ଆଉ କଣ କରନ୍ତି ଆପଣ?
ମୁଁ ଏମିତି ଖାଏ, ତାସ୍ ଖେଳେ ବୁଲେ, ପୁଣି ଖାଏ ତାସ୍ ଖେଳେ। ବୁଲେ ଏମିତି ଘର କାମ କରେ ଏମିତି ଆଉ।
ଖାଇ ପିଇ ଖାଲି ମଜା ମସ୍ତି।
ହଁ ଛୋଟ ଛୁଆକୁ ଧରେ, ମମି ସେ ତ ଚାକିରି କରିୁଛନ୍ତି, ତେଣୁକରି ମୁ ସେ ଚାକିରି ଯେତେବେଳେ ଘରେ ରହିବାକୁ ପଡିବ।
ହୁଁ ଆଉ ଘରେ କିଏ ଅଛନ୍ତି?
ଝିଅ ଅଛନ୍ତି, ଆ ଆଉ ଭଉଣୀମାନେ ଅଛନ୍ତି।
ହୁଁ, ଆପଣ କେତେଟା ଭଉଣୀ, ଆପଣଙ୍କର? କେତେଟା ଭଉଣୀ ଆପଣଙ୍କର? ହାଲୋ ହାଲୋ। ହାଲୋ ହଁ, ମୁଁ କହିଲି କେତେଟା ଭଉଣୀ ଆପଣଙ୍କର? ହାଲୋ ଶୁବିଲା? ହୁଁ ହୁଁ ଆପଣ ବଡ଼ ନା ସାନ! ହଁ ଆପଣ ବଡ଼ ନା ସାନ?
କଣ କହିଲେ? ହାଲୋ!
ହଁ ସାନ ପା କହିଲି। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ, ହଁ ଆପଣ କହୁନାହାନ୍ତି? ହ୍ୟାଲୋ, ହ୍ୟାଲୋ! ଶୁଣୁଛନ୍ତି ହ୍ୟାଲୋ!